ହାଲୋ।
ହାଲୋ।
ହୁଁ ହୁଁ ହୁଁ ତମେ ଭଲ ଅଛ?
ହଁ ମୁଁ ଭଲ ଅଛି କଣ କରୁଚ?
କିଛି ନାଇଁ ବସିଚି ତମେ?
ମୁଁ ଏବେ ଶୋଇକି ଉଠିଲି ପାଣି ପିଉଚି।
ଗାଧେଇଲଣି?
ହଁ ଗାଧେଇଦେଇଚି ମୁଁ ଭଲ ପିଲା ଆମ ଘରେ ସମସ୍ତେ ସାତଟା ଭିତରେ ଗାଧେଇ ଦଉଚନ୍ତି ସାତଟା ହେଲା ମାନେ ସମସ୍ତେ ଗାଧଉଚନ୍ତି।
ଓ ତୁମେ ସାତଟାରେ ଗାଧେଇଚ ଆଜି।
ହଁ ସକାଳେ ଆମ ଘରେ ଏମିତି ନିୟମ ହେଇଛି ଆମେ ଉଠୀଲେ ସକାଳୁ ସାତେରେ ଗାଧୋଉଛୁ ଆଉ ନଅଟା ଭିତରେ ଆମର ବ୍ରେକ୍ ଆମର ସକାଳ ର ଖାଇବା ସରି ଯାଉଛି।
ହଁ ହଁ ହଁ।
ତାପରେ ଏବେ ଶୋଇକି ଉଠିଲି ଏବେ ମୁଁ ଖାଇବି ଭାତ, ଆଉ ତାପରେ ମନେ ପକେଇଲି ତ ଫୋନ ଟିକେ କରିବି ବୋଲି କଲ କଲି।
ତମେ ଯେମିତି କହୁଛଲେ ମତେ ଲାଗୁଛି ଆମେ ତମେ ଗୋଟେ ଭଲ ଫାମିଲିରୁୁ ଆସୁଛ ଆଉ। ଗୋଟେ ମୂର୍ଖ ଫାମିଲ ରୁ ଆସିଛି ତା ପରେ ମୁଁ ମୁଁ ବା ଏ ଯାଏ ଗାଧେଇନି।
ନା ଆମର ବ୍ରାହ୍ମଣ ଘର ତ ଆମେ ତ ସେଥିପାଇଁ ନିୟମ ଟିକେ ନ ମାରିଲେ ହବ। ପୂଜା କାମ ଅଛି କେତେ କାମ ଅଛି।
ହଁ ହଁ ହଁ। ମୁଁ ଗାଧେଇନି ଯେ ମତେ ବିରକ୍ତ ଲାଗୁଛି।
କଣ ପାଇଁ ଗାଧେଇନ ଏତେ ଲେଟ୍ ଯାଇ ଗାଧେଇନ?
ପାଣି ଆସୁନି।
ଓହୋ ପାଣି କେମିତି ଆସୁଛି କି ତମର?
ଟାଙ୍କି ଦେଇଛନ୍ତି।
ଦେଇଛନ୍ତି ମାନେ ତମେ ଏବେ ଘରେ ରହୁନ କି?
ନାଇଁ ନାଇଁ ସାଙ୍ଗ ମାନଙ୍କ ସହିତ ରହୁଛି। ମୋତେ ଟିକେ ଘରେ ରହିବାକୁ ଭଲ ଲାଗୁନି ତ।
କଣ ପାଇଁ?
ମୋତେ ମୋ ସାଙ୍ଗମାନଙ୍କ ସହିତ ରହିବାକୁ ଭଲ ଲାଗୁଛି।
ହଁ। କିଏ କିଏ ରହୁ ହଉ ଯେ କିଏ କିଏ ରହୁଛ?
ଜଣେ ମୋର ଗୋଟେ ସାଙ୍ଗଟେ ଅଛି ରାନୀ ବୋଲି, ଆଉ ଗୋଟେ
ହୁଁ।
ଗୋଟେ ଭଉଣୀ ଅଛି ଦିଦି ବୋଲି ଆଉ ଗୋଟେ ମୋର ଖଡସ ଆଉ ମୁଁ ରହୁଚି। ତମ ନାଁ ଟା କଣ ହଁ ତମ ନାଁ ଟା କଣ?
ମୋ ନାଟା ହେଉଛି ସୌନ୍ଦର୍ଯ୍ୟା।
ଓ ହୋ ଭଲ ହେଲା ଭଲ ଲାଗିଲା ଯେ,
ଆଉ ତମ ନା କଣ?
ମୋ ନାଁ?
ହୁଁ।
ରୌପ୍ୟମୟୀ।
ହଁ
ହ୍ୟାଲୋ।
ହଁ ହ
କଣ କିଛି କହୁନ ଚୁପଚାପ୍ ହେଇଯାଉଛ?
ହୁଁ ତମ ନାଁ ଶୁଣିକି ମତେ ଭଲ ଲାଗିଲା ତ!
କଣ?
ତୋ ନାଁ ଶୁଣିକି ମତେ ବେଶୀ ଭଲ ଲାଗିଲା ତୁ ଖୁସି ହେଇଗଲି।
ବୋଧେ ଭଲ ଲାଗିଲେଣିି ସେଇଟା ପାଇଁ ଚୁପଚାପ ରହିଗଲ।
ନା ନା ଭଲ ଲାଗିଲା ନା
ନ ମତେ ଲାଗିଲା ତୁମକୁ ମୋ ନାଟା ଭଲ ଲାଗିଲାନି ଭଲ ଲାଗିଲା
ଭଲ ଲାଗିଲ ଭଲ ଲାଗିଲା ଆଉ ସାଙ୍ଗ ମାନେ ସବୁ କିଏ କଣ କରୁଛନ୍ତି?
ସାଙ୍ଗମାନୋନ ସବୁ ପଢ଼ୁଚନ୍ତି।
କଣ କଣ
ଜଣେ ଡାକ୍ତରୀ ପାଠ ପଢ଼ୁଚି।
ଆଉ ଜାଣେ?
ଆଉ ଜ ଜଣେ ସେ ଗୋଟେ ସା ଡ୍ରେସ୍ ଦୋକାନରେ ସେ କାମ କରୁଚି।
ହଁ ହଁ।
ଆଉ ଜଣେ ମୋ ସାଙ୍ଗେ ବିିନି ବୋଲି ଅଛି
ହୁଁ।
ସେ କିଛି କରୁନି ଅକର୍ମା।
ସେମିତି କାହାକୁ କୁହାଯାଏ କହିବନି।
ଯି ସତ କଥା ସେଏ ଗୋଟେ କିଛି କରିନି ଅଳସୁଆଟେ।
ହଁ ହଁ ଶିଖାଅ କିଛି ଟିକେ ଟିକେ ଶିଖେଇ ଦିଅ।
ସେ ଶିଖିବାକୁ ପାଇଁଁ ଚାହୁଁନି।
ଶିଖିବ ଶିଖିବ ଶିଖେଇ ଦିଅ ନହେଲେ ଶାଶୁଘରୁ ଗଲେ ବଳେ ଛେଚା ଖାଇବ।
ତାର ସ୍ୱାମୀ ଛାଡ ପୁତ୍ର ଦେଇଦେବ।
ସେଥିପାଇଁ ଶିଖେଇ ଦିଅ ଟିକେ ସବୁ ଜିନିଷ।
ମୋର କଥା ସେ ମାନୁଛି ନା କଣ? ସେ ମତେ କହୁଛି ତୁ କିଏ ମୁଇଁ ତୋର କଥା କଣ ପାଇଁ ମାନିବି ବୋଲି ମତେ କୋଶ୍ଚିନ୍ ପ୍ରଶ୍ନ ପଚାରୁଛି। ଉଁ?
ହିନ୍ଦୀ କହୁଛି?
ହଁ। ମାନେ ମୋ ସହିତ ଏମିତି ଅଭଦ୍ରରେ କଥା ହଉଛି ଜାଣିଛ ତୁ କିଏବେ କଣ ପାଇଁ ତୁ ମତେ କହିବୁ ଏମିତି କଥା ହଉଛି।
ହଁ ଆମ ଘରକୁ ଦିନେ ବୁଲି ଆସ।
ବୁଲି ଆସିଲେ କଣ କରିଦବ?
ଦେଖିବ କରିଦେବି ସ୍ନାକ୍ସ ଠୁ ଆରମ୍ଭ କରିକି ଯାହା ଯେତିକି ପାରିବି ସବୁ ଦେବି।
ଗୋଟେ ଭଲ ଜିନିଷ କରିଦେଲେ ଆସିବି। ଯ ଯୋଟା କି ମତେ ଭଲ ଲାଗିବ। ମାଛ ମାଛ।
ହଉ ହଉ ମାଛ କରିଦେବି।
ତୁମକୁ ରସଗୋଲା ଭଲ ଲାଗେ?
ହଁ ଭଲ ଲାଗେ ଯେ ମୁଁ ଗୋଟେକା ଖାଏ ଗୋଟେ ରୁ ଦିଟା ଖାଏନି। ତମକୁ ଭଲ ଲାଗେ?
ମତେ ତ ବହୁତ ଭଲ ଲାଗେ ବହୁତ। ବହୁତ ମାନେ ମୁଁ ବେଶୀ ଖାଇବିନି ଚାରି ପାଞ୍ଚ ଟା କିନ୍ତୁ ଖାଇଦେବି ବହୁତ ମାନେ।
ହୁଁ ହୁଁ।
ତୁମେ ଘରକୁ ଯିବ କେବେ ଆସିବ ପୁଣି?
ମୁଁ ତ ଭାବୁଛି ଘରକୁ ଟିକେ ମୁଁ କାଲି ଯିବି କାଲି ଗଲେ ମୁଁ ରବିବାର ଦିନ ଆସିବି। ଶନିବାର ଦିନ ଆସ ସିବି ଭାବୁଛି ଯେ କିନ୍ତୁ ସେଦିନ ତ ଘର ଛାଡିବେନି ଭଳିଆ ଲାଗୁଛି। କିଛି ଲାଗୁନି ବିି ତ ସେଥିପାଇଁ ରବିବାର ଆସିବି ଆଉ।
ହ
ସୁଭା ଯାଉନି ଆମର।
ତୁମେ କାହା ସହିତ ରହୁଛ?
ମୋର ହଉଛି ଆମର ସମ୍ପର୍କୀୟ ଘରେ।
ସମ୍ପର୍କୀୟ ଘରେ ସେଠି କିଏ କିଏ ରୁହନ୍ତି।
ତୁମର ଭାଇ ଭଉଣୀ ମୋର ମାଇଁ ରହୁଛୁ ଆ।
ହୁଁ ହୁଁ। ଭଲ କଥା ଖୁସିରେ ରୁହ ମଜା କର ଜୀବନରେ ଆଉ କଣ ଅଛି?
ହୁଁ।
ପଢ଼ାପଢ଼ି ବି ଭଲସେ କର ଯେମିତି ଗୋଟେ ଚାକିରି କରିବ। କଣ?
ତମ ତମର ଏବେ କଣ ଏବେ।
ହୁଁ।
କଣ ପଢୁଛ?
କଣ ପୋଲିସ ପାଇଁ ପଢ଼ିବି।
ଓହଁ ଆଉ ପ୍ଲସ୍ ଟୁ କରିଛ ନା ପ୍ଲସ୍ଥ୍ରୀ କରିଛ?
ମୁଁ ପ୍ଲସ୍ ଟୁ ବି କରିଛି ପ୍ଲସ୍ ଥ୍ରୀ ବି କରିଛି। ସେ ଆଉ ସେ
ସେମ୍ ସେମ ସମାନ ସମାନ ଆମେ ଦି ଜଣ ତାହେଲେ
ହୁଁ। ଗରମ ହେଉଛି ନା ନାଇଁ?
ପ୍ରବଳ ଗରମ ହୋଉଚି ହେଲେ କଣ ହବ ଆଉ କେତେ ଦିନ ପରେ ତ ଖରା ପଳେଇବ ବର୍ଷା ଆଇବ ସେ ବର୍ଷା ତ ମତେ ଟିକେ ବି
ଖରାପ ସାଙ୍ଗି
ଶୀତ ପସନ୍ଦ ଖରା ବି ନାହିଁ। ଖରାରେ ବି ଶାନ୍ତି ଦିନରେ ଶାନ୍ତି ନାଇଁକି ରାତିରେ ଶାନ୍ତି ନାଇଁ ଖରା ଦିନ ସେ ବର୍ଷା ଦିନ ତ ସେ ଘର କାମ ବି ହବନି। କି ସେ ବାହାର କାମ ବି ହବ ନାହି। ସବୁ ବେକାର ଚାହୁଛି ବର୍ଷା ଦିନ ଶୀତ ଦିନ ଶାନ୍ତି। ଗାଧୋଇଲେ ଗରମ ପାଣି ଗାଧ। ଯୋଉ କାମଟେ କରିବ ପାଣି ଜିନିଷ ଗରମ ପାଣି କରିବ ଘୁଡ଼ା ଘୁଡି ହେଇକି ରହିବ ଘୁଡା ଘୁଡି ହେଇକି କୁଆଡ ଯିବ। ହେଲେ ବର୍ଷା ଦିନେ ତ କୁଆଡେ ଯାଇହବନି।
ଥରିବ
ଥରିଲେ କଣ ଶୀତରେ ଥଣ୍ଡା ହେଲେ ହବ ଯେ କିନ୍ତୁ ଘୁଡ଼ାଘୁଡ଼ି ହେଇକି ରହିଲେ ଶାନ୍ତି।
ଘୁଡ଼ାଘୁଡ଼ି ହେଲେ ବି ତ ଶୀତ ହୋଉଛି।
ହ ଟିକେ ହଉଛି ଆଉ ହେଲେ ସେ କେତେ ଶାନ୍ତି। ସବୁୁର ଖରାରେ କେତେ ଗରମ।
ଗରମ ତ ହୋଉଛି ଖାଲି ବିରକ୍ତ ଲାଗୁଛି କିଛି କରିବାକୁ ବି ଇଚ୍ଛା ହେଉନି ଯେମିତି ଗରମ ହେଉଛି।
ହଁ ପରା।
ତୁମ ପଟେ ତ ଆମ ପଟେ ଗରମ ହେଉଥିବ ଆମ ପଟେ କିନ୍ତୁ ବେଶୀ ଗରମ ହେଉଛି।
ଆମ ପଟେ ବି ହୋଉଛି।
ଆମପଟେ ଲୋକ ଫ୍ୟାନ୍ରେ ରହିପାରୁନାହାନ୍ତି ଖାଲି ଏସିି ଲଗାଉଛନ୍ତି।
ହଁ ହଁ। ନାଇଁ ଆମର କୁଲର ଅଛି ଆଉ ଫ୍ୟନ୍ ଅଛି। ଏ ସି ନାହିଁ ଆମର।
ଉୁଁ। କୁଲରରେ ଥଣ୍ଡା ପାଣି ପକାଉଥିବ ତ?
ହଁ ପାଣି ପକାଉଛୁ।
ଥଣ୍ଡା ପାଣି ପକେଇଲେ ଟିକେ ଥଣ୍ଡା ପବନ ବାହାରିବ।
ହଁ ଟିକେ ଟାଇମ ଥଣ୍ଡା ହେଇକି ତାପରେ ତ ଗରମ ପଳେଇ ଆଉଛି ଆଉଥରେ ଆଉ।
ହୁଁ। ଆଉ ତୋମେ ପଟେ ଗ୍ୟାସ୍ କେମିତି କଣ? କେତେ ଟଙ୍କା ନେଉଛନ୍ତି?
ଗ୍ୟାସ୍ ବୁକିଂ କଲେ ଯେତିକି ନବା କଥା ନେଉଛନ୍ତି ନ ବୁକିଂ କଲେ ପନ୍ଦରଶହ। ଦୁଇ ହଜାର ଏମିତି ନେଉଛନ୍ତି ଆଉ। ହଉ ଆଉ କଣ କହିବ କି ରଖିବି?
ହଁ ହଁ ରଖ ରଖ।
ହଉ ରଖୁଛି।